ହ୍ୟାଲୋ ଶୁଭ ସକାଳ।
ଆଜ୍ଞା ଧନ୍ୟବାଦ।
କଁ କରୁଚନ୍ତି?
ଏଇ ଏବେ ତ ଶୋଇକି ମୁଁ ଉଠିଲି। ତ ସେଥିପାଇଁ ଆମ ନଈ ଆଡେ ଟିକେ ବୁଲି ଆସିଛି ଆଉ। ତମେ କଣ୍ କରୁଚନ୍ତି ଆଜ୍ଞା।
ହୁଁ ହୁଁ ଆମେ ବି ସେଇ ଆମେ ସ୍ତ୍ରୀ ଲୁକ ଯେହେତୁ ବାସି କାମ ସାରିକି ଏବେ ଟିକେ ଫାଙ୍କା ହେଲାଠୁ ଦେଖିବା ଟିକେ କାମ କରିବା ସୁଯୁଗ ଆସିଲୁ ଆଉ ବସିଚୁ ଆଉ।
ୟା ମୁଁ ସେଇଥିପାଇଁ ତ ମ୍ୟାସେଜ୍ କଲି ଆପଣ ଫ୍ରି ଥିଲେ ସେଥିପାଇଁ ଆପଣଙ୍କୁ କଲ୍ କଲି।
ଆଜ୍ଞା।
ଆପଣ କୋଉଠୁ କହୁଚନ୍ତି?
ଆମେ କେଉଁଝରରୁୁ କହୁଚୁ। ଆପଣଙ୍କ ଡିଷ୍ଟ କୋଉଠି?
ଆମର ଯାଜପୁରୁ।
ହୁଁ ହୁଁ। ଓହୋ ଆମେ ଯାଜପୁରୁ ଝିଅ ବୋହୂ କିନ୍ତୁ ସା କେଉଁଝରର।
ଆଜ୍ଞା।
ଯାଜପୁରର କୋଉ ଣ୍ଡି ଗାଁ ଟା ନା ସେମିତି?
ଆମର ଜାଣିଥିବେ ଦାନଗଦି ବ୍ଲକ।
ହଁ ହଁ ହଁ।
ଆଜ୍ଞା ସେଇଠୁ
ଓ ହୋ କୁହନ୍ତୁ ଆଉ କଣ ଖବର? ଆଉ। ଖାଲି ଏବେ ଉଠିଚନ୍ତି ବ୍ରସ୍ ବ୍ରସ୍ ଫ୍ରସ୍ କରିନାହାନ୍ତି?
ନା ଏବେ ସାଙ୍ଗ ସାଙ୍ଗେ ଉଠିକି ନଈଆଡେ ଆସିଛି ତ ବୁଲି ଆଉ।
ଓ ଆପଣଙ୍କ ପଟରେ ଲାଟ୍ରିନ୍ ଏଇ ଯୋଉ ନାହିଁ କି ଯୋଉ ନଈ ଅଛି କି?
ଆଜ୍ଞା।
ନଈ ସେଠି କଣ ଚାଷ କରନ୍ତି? ଆମେ ନଈ ଅଛି ତ ଯାହା ହେଲେ ଚାଷ ବାସ କରୁଥିବେ ନା।
ଆଜ୍ଞା ଆମର ଏଠି ପରିବା ତ ଆଜ୍ଞା ଆମର ସବୁ ଚାଷ ହଉଛି ଏପଟେ। ଯେମିତିକି ବାଇଗଣ କାକୁଡ଼ି ଜହ୍ନି ଆଉ ଏବେ ତ ଖ ଖସା
ଉୁଁ ହୁଁ ସେପଟେ ସବୁ ଚାଷ ଟା ହୁଏ ପନିପରିବା ଜା ଖୋସା ଆଉ କଣ ବାଦାମ ଫାଦାମ?
ଆଜ୍ଞା ବାଦାମ ଏବେ ସରିଛି। ଆମର ଏପଟେ ଆଜ୍ଞା ଟିକେ ପାଣି ସୁବିଧା ସେଥିପାଇଁ ସବୁ ଚାଷ କରୁଛନ୍ତି ଆଉ
ନଈ ଅଛି ମାନେ ନଈକୂଳ ମାନେ ଚାଷ ଭଲ ହବ ଆଉ। ପାଣି ସବୁ ସଫିସିଏଣ୍ଟ ପାଣି ଅଛି ବି ପାଣି ନଥିଲେ ଚାଷ କରିବୁ ଯଦି ଗଛପତ୍ର ଟିକେ ପାଣି ନ ପାଇବ କେମିତି କଣ ଚାଷ କରିବୁ।
ଆଜ୍ଞା।
ଆପଣଙ୍କ ପଟରେ ନଈ ଅଛି ଭଲ ସୁବିଧା ଅଛି ସବୁ ଚାଷ କରୁଥିବେ ଆଉ ପନିପରିବା ଚାଷ। ଆଛ
ଆଜ୍ଞା ସେଥିପାଇଁ କରୁଛନ୍ତି ଆଉ।
ଆଉ ଆଉ କଣ କରନ୍ତି? ଆମେ ତ ଏଇତ ଆ ହା ଆଉ ସ ଆମେ ବି ସେ ଗଛ ପତ୍ର ଲଗେଇଛୁ ଯେ ବର୍ଷା ନାହିଁ ସବୁ ଗଛ ମଲାଣି ପାଣି ଦୁରିଆ ପାଣି ଟିକେ ସର୍ଟେଜ ମାନେ ଦୁରିଆ ବାଟରୁ ପାଣି ବୋହିକି ଆଣିକି ଦଉଛୁ ଯେ ଏବେ ସ୍ଵାମୀ ଯାଇକି ପାଣି ଦଉଥିଲେ ମୁଁ ବି ଯାଇପାରିଲିନି ମୁଁ କହିଲି ଯିବି ବୋଲି କହୁଥିଲି ସେ ଦୁରିଆ ଜାଗା ସେଇଟା। ସେ ନିଜେ ପାଣି ବୋହିକି ଦଉଥିଲେ ତ। ଆଉ ପୁଅ ବାହାରୁିଥିଲା ସ୍କୁଲ ଯିବ। ତାକୁ ବାହାର କରି ସ୍କୁଲ ହିଁ ପଠେଇଦେଲି ସେ ସ୍କୁଲ ଗଲା। ଆଉ ମୁଁ ଗଲି ବସିଛି ଟିକେ କଲ କରିରେ ଦେଖିବା ଆଉ। ତାରଲେ ମେସେଜ ଦେଖିଲି ଯେମିତି ମୁଁ ମସେଜ କଲି ଆଉ।
ଆଜ୍ଞା ଆଉ ଆ ମୁଁ ତ ଏବେ ମୁଁ ପଢ଼ାପଢ଼ି କରୁଛି ମୋର ଏବେ ପ୍ଲସ ଟୁ ସରି ମୁଁ ଏବେ ଆଇ ଟି ଆଇ କରୁଛି ଆଉ।
କୋଉଠି ଏଇଠି କରୁଛନ୍ତି ସେ ପାଖ
ଆଜ୍ଞା ସାରପଡ଼ା।
ଓହୋ ଶାଳପଡା ତାହେଲେ ଏପଟକୁ ଆସୁଛନ୍ତି।
ଆଜ୍ଞା ଯାଉଚୁ ଆମେ ସିଆଡ଼େ
ଏପଟେ ରହୁଛନ୍ତି ରହୁଛନ୍ତି ନା ଯିବା ଆସିବା କରୁଛନ୍ତି?
ଆଜ୍ଞା ମାସେ ଯିବା ଆସିବା କରୁଛି ଏଇ ଟିଏ ହଷ୍ଟେଲଟା ବୁଝାବୁଝି ସରିଲେ ହଷ୍ଟେଲଟା ରହିବି ଆଉ।
ହୁଁ କାରଣ ବହୁତ ଦାନ ଗଦରୁ ମାନେ ଶାଳପଡା ବହୁତ ତୁ ଦୁରିଆ ନା ସବୁବେଳେ ରେଗୁଲାର ଯିବା ଆସିବା କରି ହଉନଥିବ।
ଆଜ୍ଞା ଗାଡିରେ ବି ତେଲ ବହୁତ ପଡୁଛି ଘରେ ବି ମନା କରୁଛି। ବୋଉ ଯିଏ ମନା କରୁଛନ୍ତି ତୁ ଯିବା କରେନା ତୁ ହଷ୍ଟେଲ ରେ ରହ
ନା ନା ତା ତାପରେ ଏବେ ହେଉଛନ୍ତି ତମେ ଛୋଟ ପିଲା ତମେ ସବୁବେଳେ ଉ ଏତେ ଲାଲ ଅଟେ ଲଙ୍ଗ ରେ ଆଣିଲା ହେରୁ ଟାଇମ୍ ହେଇ ଯାଉଚି ନା ଏଣୁ କର କି ରହିଯାଆନ୍ତୁ ରୁମ୍ ଭଡ଼ା ନେଇକି ନା ମେସ୍ ସୁବିଧା ଛ ସେମିତି
ଆ ମେସ ବି ଅଛି ଆଉ ସେଠି ହଷ୍ଟେଲ ବି ଅଛି। ଯେଉଁଠି ଚାହିଁବ ସେଇଠି ରହିବ।
ବାପା କଣ କରନ୍ତି?
ବାପା ପ୍ଲାଣ୍ଟ ଯାଉଛନ୍ତି ଆଉ ଯାଉନାହାନ୍ତି ଏବେ ଆମର ସବୁ ପନିପରିବା ପିଲର ତ ଲଗାଉଛି ଏଥି ଜ ସବୁ ଚାଷ ହେଉଛି ବିଲରେ ଆଜ୍ଞା।
ନା ପନିପରିବା ଚାଷ ତ ଭଲ ଏବେ ରେଟ୍ ଅଛି ମାନେ ପନିପରିବା ଚାଷ ପରିଶ୍ରମ କ କଲେ ହିଁ ଭଲ ଦି ପଇସା ପାଇବେ।
ଆଜ୍ଞା ହଁ ତ ଏବେ ବିଲରେ ବିଲରେ ଏବେ ତ କାକୁଡି ଜହ୍ନି ଏରା ସବୁ ଲଗେଇଛି ବାଇଗଣ, କଲରା ସେ ଆଜ୍ଞା ମୁଁ ଏଇନା ଉଠିଲି ଟିକେ ନଈଆଡ଼େ ଆସିକି ସେଥି ମୁଁ କଲ ସାରିକି ଯିବି ଏବେ ମୁଁ ବି ଏ ବିଲ ବ ଯିବି ଏଇନା ତ କଲେଜ ଯାଇନି।
ହୁଁ ଆଉ କଲେଜ ଯାଉନାହାନ୍ତି ଯେହେତୁ ବାପାଙ୍କୁ ଟିକେ ସାହାଯ୍ୟ କରନ୍ତୁ ବାପା ଏକା ବୁଢା ମଣିଷ ସେ ଏକା କେତେ କରିବେ ଯାହାଲେ ଟିକେ ସାହାଯ୍ୟ କରିବ ନା ଆଉ
ଆଜ୍ଞା ଆରେ ମୁଁ ତ ଉଠିଲି ବୋଉଠ ପ ପଠାଉଥିଲା କହିଲେ ବିଲକୁ ଯା ମୁଁ କହିଲି ଆସ ସେ ଟିକେ ଖାଇ ଖୁଆଇକି ଯିବି।
ହୁଁ ବାପାଙ୍କୁ ଟିକେ ସାହାଯ୍ୟ କରିବେ ବିଲ ବାଡି ତ ପଢିଲା ବେଳେ ପଢିବେ ଯେତେବେଳେ କାମ ଟାଇମ ରେ ଟିକେ କାମ କରିବେ।
ହ
ଯାହାହଲେ ପୁଅ ହେଇଛ ବାପା କ ଟିକେ ସାହାଯ୍ୟ କରିବନି ନା
ଆଜ୍ଞା।
ହଁ
କୁ ମମ୍ ଆପଣଙ୍କ ବିଷୟରେ
ଆମର ଆମର ମୋ ବିଷୟରେ କଣ କହିବି ମୋର ସବୁ ଭଲ। ଖାଲି ଏବେ ଯୋଉ ଗଛ ଲଗେଇଛୁ ଟିକେ ବର୍ଷା ପାଣି ନାହିଁ ବୋଲି ଗଛ ଗୁଡା ମରି ଯାଉଛି ମାନେ ଏତେ ପ ପରିଶ୍ରମ କର ଗଛ ଲଗେଇଛୁ ନା ଯଦି ସେ ଗଛ ଗୁଡା ମରିଯିବ ମନ ଦୁଃଖ ଲାଗିବ ତାପରେ ବି କିଣିକି ଆଣିଛୁ। ଗଛ ନା କିଣିକି ଆଣିକି ଗଛ ପରିଶ୍ରମ କରିକି ଲଗେଇଛୁ ଯଦି ସେ ଗଛ ମରିଯିବ ମନ ଦୁଃଖ ଲାଗିବନି ନା।
ଆଜ୍ଞା।
ସେ ସ୍ଵାମୀ ତାଙ୍କର ସେ ପାଣି ମୁ ତାଙ୍କୁ କହିଲି ତମେ ଯାହା ଟିକେ ପାଣି ଦେଇ ଦଉଥିବ। ଆମ ଘରଠୁ ଉ ହାଫ୍ କିଲୋମିଟର ହବ ସେ ଗୋଟେ ଜାଗା ଆମର ଅଛି ସେ ସେଇଠି ଗଛ ଆମର ଲଗେଇଛୁ। ସେଠି ପାଣି ସୁବିଧା ଆମର ଏପଟରେ ପାଣି ଟିକେ ଅସୁବିଧା। ଉ ସେଠି ପାଣି ଫାଣି କିଛି ନାହିଁ ଦୂରରେ ଗୋଟେ ଗଡିଆ ଅଛି ସେ ଗଡିଆରୁ ହିଁ ପାଣି ବହିକି ଆଣିକି ବହୁତ ଦୂରରେ ଅଛି। ସେଠୁ ଆଣିକି ପାଣି ବୋହିକି ଦିଅନ୍ତି।
ଆଜ୍ଞା ସେତିକି ଆ ଇ ଆ
ହୁଁ ଆ ପନିପରିବା ଚାଷ ଟା ହିଁ ବହୁତ ଭଲ। ତାପରେ କେତେ କିଣିକି ଖାଇବୁ କିଣିକି ଖାଇଲେ ସେ ଯୋଉ ସାର ଔଷଧ ପକଉଛନ୍ତି ସେ ମାନେ ତାଙ୍କ ଇଏ ପାଇଁ ସେ
ହଁ
ପକଉଛନ୍ତି ବହୁତ ନିଜେ ଯେମିତି ଦିଟା ପନିପରିବା ନିଜେ ବାଡିରେ ବନେଇକି ଖାଇବୁ ଖତରେ ଆମର ସାର କିଛି ପକ ନା ଆମର ଖାଲି ଖତରେ ହିଁ ହ ପନିପରିବା ଗଛ ଲଗୁ
ଆମର ବି ସେଇ ଆମର ବି ଗାଈ ବି ଅଛନ୍ତି ସେଥିପାଇଁ ଆମର ଖତ ବି ବାହାରିଛି ବର୍ଷକୁ ଯାହାହେଲେ ଦି ତିନି ଟ୍ରିପ୍ ବାହାରେ ତ ଗାଈ ଅଛନ୍ତ। ଆଜ୍ଞା ଆମର ତିନି ଚାରିଟା ବଡ଼ ବଡ଼ ଗାଈ। ଯୋଉ ଖତ ହୁ ଧାନ ବିଲରେ ଟ୍ରିପ ପଖନ୍ତି ଆଉ ଯେଉଁ ଆମର ରହିଲା ପରିବା ବିଲ ପରିବା ବିଲରେ ଗୋଟେ ଟ୍ରିପ୍ ପୁରା ଖତ ପଡ଼େ ଆମର ସବୁ ମନ୍ଦାରେ
ହଁ। ଖତ ଟା ହିଁ ଆଜିକାଲି ଏଇ ପନିପରିବା ଯୋଉ ଖାଇକି ଯୋଉ ସାର ଔଷଧ ତ ପକଉଛନ୍ତି ସେଇଥିରେ ବେଶୀ ଦୁନିଆ ପ୍ରକାରରେ ରୋଗ ବାଗ ବାହାରୁଛି
ହ।
ଯଦି ଖତରେ ପନି। ପରିବା ହୁଅନ୍ତା ଆଉ ଲୋକ ଯଦି ଖାଆନ୍ତେ ଏତେ ରୋଗ ବାଗ ହୁଅନ୍ନ୍ତତା କି
ହୁଁ।
ସେଇ ଏବେ ଖତ ଫତ ଆଉ ମଣିଷ ସମସ୍ତଙ୍କର ଖତ ଅଛି କି? ଯାହାହେଲେ ସେି ପରିଶ୍ରମ କର ଚାଷ କରୁଛନ୍ତି ଯେମିତି ହେଲେ ଦି ପଇସା ପାଇବେ ସାର ଔଷଧ କି ସାର ପକେଇ ଦଉଛନ୍ତି ଆଉ
ଆଜ୍ଞା
ଯେମିତି ତମର ଖତ ଅଛି। ବୋଲି ଗାଈ ଅଛନ୍ତି ବୋଲି ଖତ କହୁଛ ଏବେ ଦି ତିନିରେ ବି ଖତ ବାହାରିଛି। ଆଉ ସମସ୍ତେ କଣ ସେମିତି ଗାଈ ରଖିଛନ୍ତି କି।
ନ।
ହଁ ଆମର ସେଇ ଗୋଟେ ଗାଈ ଅଛି କିନ୍ତୁ ଖତ ସେଇ ଖତ ରଖି ରଖିକା ସେଇ ଖତ ପକେଇକି ସେଇ ଖତରେ ହିଁ ଗଛ ଲଗେଇଛୁ।
ଞ
ଆଉ କଣ କୁହନ୍ତୁ ଆ ଗାଁ ବିଷୟରେ କଣ କୁହନ୍ତୁ
ଆମ ଗାଁରେ ତ ଆମ ଗାଁ ହେଉଛି ଗୋଟେ ଛୋଟିଆଟା ଛୋଟିଆ ଗାଁରେ
ହୁଁ ଛୋଟ ହଉ ବଡ ହଉ ଗାଁ ତ ଗାଁ ଆଉ ହୁଁ ନିଜ ଗାଁ କ କେବେ ଛୋଟ କୁହନ୍ତୁନି।
ଆଝିଲ ଆପଣଙ୍କ କେଉଁଝରରେ କଣ ଫେମସ୍ ଜାଗା ଅଛି
ଆମର ଏପଟରେ ତୀର୍ଥ ଜାଗା ବୁଲିବା ଜାଗା ବହୁତ ଭଲ ଅଛି ତାରଣୀ ମା ତାରିଣୀ ଘଟଗାଁ ତାରିଣୀ ମନ୍ଦିର ଅଛି ସାନ ଘାଗରା ବଡ ଘାଗରା ଅ ଅଛି ବୁଲିବା ପାଇଁ ସବୁ ମାନେ ଭଲ ଭଲ ଜାଗା ଭୀମକୁଣ୍ଡ ଅଛି। ବୁଲିବା ପାଇଁ ଭଲ ଜାଗା ଅଛି କେଉଁଝରେ ରେମାଲ ଡ୍ୟାମ ଟା ହଁ ଏଇ ଜଷ୍ଟ ଆମର ଏଇଠୁ ପାଞ୍ଚ କିଲୋମିଟର ହବ ଆମ ଘରୁ ପାଞ୍ଚ ଆମର ହଉଛି ବରିପାଳ
ଓ ହଁ ମୁଁ ବି ସେଇ ପାଖାପାଖି
ଓ ହୋଁ ସେ ବରିପାଳ ଗାଁ ପାଖାପାଖି
ଆଜ୍ଞା ମୁଁ ବ ପାରିଲେ ଆ୍ ଚହିନି ଚି ପିଇିଲାଙ୍କୁ
ହଁ
ଆଜ୍ଞା।
ସେ।
ହଁ ଚିହ୍ନିଛି ସାଙ୍ଗ ନାହାନ୍ତି ସେ ପିଲାଙ୍କୁ ଚିହ୍ନିଛି
କେମିତି ଚିନିଛନ୍ତି? ପଢ଼ା କେ ଯୋଉ
ଆପଣ ଯୋଉ ପରିବାର ପିଲା ଆସନ୍ତି ଖେଳିବା
ଓହୋ କେ କେଡର ରରୁ ହିଁ ଚିହ୍ନିଛନ୍ତି
ଆଜ୍ଞା
କହିପାରିବେ।
ହଁ ନା ଯୋଉ ଅନିଲ ଭାଇ।
ସେ ମଧ୍ୟ ରହିବେ।
ଆଜ୍ଞା ସେମାନେ ସବୁ ଖେଳନ୍ତି ଆସନ୍ତି। ତମ ଗାଁ ତ ବହୁତ ମ୍ୟାଚ୍ ଯାଏ।
ହୁଁ ହଁ ସେି ଆମ ଦିଅ ରହିବେ ସେ ଆମର ଯୋଉ ଖଞ୍ଜା ଲୋକ ସ
ଆଜ୍ଞା ଆପଣ ବରିପାଳ ଖାଆନ୍ତି ତ ବହୁତ ପିଲା ମତେ ଲାଗୁଛି କରିଛନ୍ତି।
ହୁଁ।
ସେଥିପାଇଁ କାଲି ବି ରାତିରେ ଜଣକୁ କଲ୍ କରିଥିଲି ସେବି କଇଲେ ଆମ କେଉଁଝର ହରିପାଲ ରୁ କହୁଛି।
ହଁ।
ଆଜ୍ଞା।
କି ଲେଡିସ୍ ଜଣେ ନା ଜେନସ।
ଜେନସ।
ହଁ କରିଦେଇଥିବେ।
ହଉ ଆଜ୍ଞା ମୁଁ ଏବେ ରହୁଛି ସମୟ ତ ହେଇଗଲାଣି।
ଆଜ୍ଞା ହଉ ରୁହନ୍ତୁ ରୁହନ୍ତୁ।
ଆଜ୍ଞା।